ହ୍ୟାଲୋ ଗୁଡ଼୍ ଇଭିନିଂ ମ୍ୟମ୍।
ଗୁଡ ଇଭିନିଂ ମ୍ୟାମ୍ କଣ କରୁଛନ୍ତି?
ଅ ମୁଁ ତ ଆଚୁଲି ମଟର ସିଝଉଥିଲି ତ ମୁଁ ଭାବୁଛି ଯେ ମଟର ସୁପ୍ ବନେଇବି।
ଓହୋ ଆଚ୍ଛା ରାତିରେ କଣ ଆପଣ ରୁଟି ଫୁଟି ଖାଆନ୍ତିନି କି?
ସେମତି କେତେବେଳେ କେମତି ଆଚୁଆଲି ଦେଖନ୍ତୁ ରୁଟି କରିବା ଟା ନା ମାନେ ଟିକେ ତେ ବହୁତ ଅଳସୁଆ ଲାଗେ ଭାବନ୍ତୁ ତାକୁ ଚକଡିବାର ଅଛି ବେଲିବାର ଅଛି ସେକିବାର ଅଛି ପୁଣି ତା ସହିତ ଗୋଟେ ସାଇଡ ଆଇଟମ ବି କରିବାର ଅଛି। ତେଣୁ ଭାବେ ଯେ ହାଲକା ହାଲକା କିଛି ସ୍ନାକ୍ସ କରିଦେଲେ। ତ ହେଇଯିବ କି ଏତେ ରାତିରେ କରିବ କହିଲେ ପୋ ଟିକେ ଅଳସ ଅଳସ ଲାଗୁଛି।
ଆଚ୍ଛା ମାନେ ସନ୍ଧ୍ୟାରେ କିଛି ଖାଇଛନ୍ତି ନା ଖାଲି ମଟର ସୁପ ପିକି ହିଁ ଶୋଇବେ।
ନାଇଁ ସନ୍ଧ୍ୟା ବେଳେ ମୁଁ ଆସିକି ବାହହାରକୁ ଟିକେ ଯାଇଥିଲି ତ ମୁଁ ରିଟର୍ଣ କଲା ପରେ। ଆସିକି ମୁଁ ଖାକରା ଗୋଟେ ଖାଇଥିଲି ଆଉ ତା ସହି ତ ଗୋଟେ କେକ୍ ବି ଖାଇ ଦେଇେଇଥିଲି ଛୋଟ କେକ୍ ଗୋଟେ ଆ। ଏଇ ଦିଇଟା ହିଁ ଖାଇଥିଲି। ଆଲମଣ୍ଡ ଦୁଇଟା ଆଲମଣ୍ଡ ଗୋଟେ ଆଣିଥିଲି ମୁଁ ଯାଇଥିଲି କାଲି ସପିଙ୍ଗ କରିବାକୁ ତ କିଛି ଡିସକାଉଣ୍ଟ ଥିଲା ତ ମୁଁ ଆଣି ଦେଇେଇଥିଲି ସେଥିରୁ ଦୁି ଚାରିଟା ପକେଇଦେଲି ଆଉ।
ଆଚ୍ଛା ଆଚ୍ଛା ଆଚଛା ମ୍ୟାଡ଼ାମ ମୁଁ। ମୁଁ ସନ୍ଧ୍ୟାରେ କିଛି ଖାଇ ନଥିଲି ମ୍ୟାଡ ସତ କଥା ମତେ ଚା ହିଁ ପିଇଥିଲି। ଦିନେ ଏବେ ଡିନର କରୁଛି। ଏମତି କି କଣ କରିବି ବୋଲି ଆଜି ଆଚୁଲି ଉଈଦାଉଟ୍ ଅନିଅନ ତ। ତ ଭାବିଲି କଣ ରୋଷେଇ। କରିବି ଭାବିକି ଭାବିଲି ରୁଟି ଡାଲମା ହିଁ କରିଦେବି ଆଉ କିଛି ହବନି ମୋ ଦ୍ୱାରା। ତ ଡାଲମା ବସେଇଛି ରୁଟି ଅଲରେଡି ଦଳିକି ଥୋଇ ଦେଇଛି ଖାଲି ବେଲିକି ଶିଖିବି ଆଉ।
ଆପଣ ଡାଲମା ମ୍ୟାଡାମ କେମିତି ବନାନ୍ତି କଣ କଣ ସବୁ ପରିବା। ପନ୍ତି କେମିତି ପ୍ରୋସେସ ଟା କରନ୍ତି।
ଆ୍ଛ ମାନେ ମୁଁ ଯେମିତି ବନେଇ ମ କହିଦଉଛି ଏମତି ମୁଗ ହେଲେ। ଅ- ମୁଗ ହେଲେ ଟିକେ ତାକୁ ଏମତି ନ- ନ-ନର୍ମାଲ୍ ଟିକେ ଉଷୁମ୍ କରିଦେବେ ଉଷୁମ୍ କଲେବି ତାକୁ ରଖିଦେବେ ସାଇଡ୍ ରେ ଧୋଇକି ତାକୁ ରଖି ପାଣି ଗରମ ହେଇ ସାରିଲା ପରେ ହଳଦୀ ପକେଇଦେବେ ହଳଦୀ ଯେତେବେଳେ ମାନେ ଟିକେ ଫୁଟି ଆସିବ ଆପଣ ଯୋଉ ସବ୍ଜି ରଖିଥିବେ ମନେକର ଯେମତି ମୁଁ ୟୁଜ୍ କରିଚି ଆଳୁ ବାଇଗଣ କଖାରୁ ଆଉ ଆମର ଅମୃତମଣ୍ଡା। ତାକୁ ପକେଇଦେଲି
ସବୁତକ ଏକା ବଳେ ପଡିଯିବ ତ ସବୁ ପରିବା?
ହଁ ଟିକେ ବାଇଗଣ ଟା ଟିକେ ଲେଟ୍ ରେ ପଡେ କାହିଁକି ନା ବାଇଗଣ ଟିକେ ଯଦି ପକେଇଦେବେ ସେ ଟିକେ କା-ମାନେ ଏମ୍ ତି କଳା ଟାଇପ୍ ର ଟିକେ ହେଇଯାଏ ତ। ସେଇଟା ଟିକେ ପରେ ପକେଇବେ ବାକି ଆଉ ସବୁ ପରିବା ଆପଣ ପକେଇ ପାରିବେ ତ ସେଟା ଯେତେବେଳେ ପରିବା ଆମର ଫୁଟି ଆସେ ସେ ଫୁଟିଲା ବଳକୁ ହିଁ ଆମର ଯୋଉ ଡାଲି ଧୋଇକି ଆମେ ରଖିଥିବା ତାପରେ ସେଟା ପକେଇବା।
ଡାଲି ମ୍ୟାଡାମ୍ ଆପଣ ଭାଜି କି ପକାନ୍ତି ନା କଞ୍ଚା ପଡେ ମ୍ୟାଡାମ୍?
ନାଇଁ ମୁଁ ଟିକେ ହେବା ପୂର୍ବରୁ ଟିକେ ନଖ ଉଷୁମ୍ କରିଦିଏ। ମାମ୍ ଡାଲ୍ମା ରେ ବି ଆପଣ ଜାଣିଥିବେ ଜିରା ଲଙ୍କା ଗୁଣ୍ଡ ଟିକେ ଆମର ପଡେ ତ ଜିରା ଲଙ୍କାଗୁଣ୍ଡ ଯେତେବେଳେ ମୁଁ ଭାଜେ ସେ ଟାଇମ୍ ରେ ହିଁ ଟିକେ ମୁଗ ଯୋଉଟା ମୁଁ ମାନେ ବତୁରେଇ ବି ସେଟା ଟିକେ ହାଲକା ଗରମ୍ କରିଦିଏ ଗରମ କରିକି ତାକୁ ବତୁରେଇ ଦେଇଥାଏ।
ଆଚ୍ଛା ଆଚ୍ଛା ତାପରେ ପୁଣି ଆପଣ ଫୁଟାନ୍ତି ତାକୁ ଡାଲ୍ମା କୁ?
ହଁ -ହଁ ଡାଲମା ଯେତେବେଳେ ପୁରା ହେଇଯିବ ଦେନ୍ ତାକୁ ଇଏ କରିକି ସାଇଡ୍ ରେ କଡେଇରେ ତେଲ ତାପରେ ଜିରା ତାପରେ ଶୁଖିଲା ଲଙ୍କା ଏମିତି ପକେଇ ଆଉ ଯେହେତୁ ଆଜି ମୋର ପିଆଜ ପଡିବନି ସେଇଥିପାଇଁ ମୁଁ ଟମାଟ୍ ୟୁଜ୍ କରେ ଟମାଟ୍ ଟିକେ ଫ୍ରାଏ ହେଇ ସାରିଲା ପରେ ଯାହା ଡାଲମା ଥିବ ତାକୁ ଏମିତି ପକେଇଦିଏ ଦେନ୍ ତା ଉପରେ ଜିରା ଲଙ୍କା ଗୁଣ୍ଡ ପକେଇଦିଏ। ଆଉ ଟିକେ ଭଲ ଇଏ ହବା ପାଇଁ ଆପଣ ଯୋଉ ଧଣିଆ ପତ୍ର ଯଦି ରଖିଥିବେ କାଟିକି ଟିକେ ଗୋଳେଇ ପାରିବେ। ଏଇ ଟାଇପ୍ ର ହିଁ ମୁଁ କରେ ମତେ ଭଲ୍ ଲାଗେ ଖାଇବା ପାଇଁ।
ଆପଣଙ୍କର ରୁଟି ଡାଲ୍ମା ଅଛି ଆଜି କହୁଚନ୍ତି ନା ତା ସହିତ ଅଲଗା କିଛି ବି ଆପଣଙ୍କର ଆଇଟମ୍ ଆଜି ବନୁଚି?
ନାଇଁ ମ୍ୟାଡ଼ାମ୍ ରୁଟି ଡାଲ୍ମା ହିଁ। ଇଏ ଆପଣ ବି ଯେମିତି କହୁଚନ୍ତି ଲେଜି ଲାଗୁଚି କଣ ଗୋଟେ କିଛି କରିବାକୁ ଇଚ୍ଛା ହଉନି। ତ ସେମିତି ମତେ ଲାଗିଲା ଏଇଟା ଟିକେ ଇଜି ବି ହବ ଆଉ ଯେହେତୁ ୱିଦାଉଟ୍ ଓନିଅନ୍ ଖାଇଲା ବେଳକୁ ବି ଚୁଜ୍ କରିବାକୁ ପଡୁଚି ମ୍ୟାଡାମ୍ କଣ ଆଜି କରିବି କଣ ନାହିଁ ବୋଲି ଭାବିଲି ଡାଲ୍ ମା ସହଜ ହବ ତ ଡାଲ୍ମା କରିଦବା ଆଉ।
ଆପଣ କଣ ସବୁବେଳେ ୱିଦାଉଟ୍ ଓନିଅନ୍ ଗାର୍ଲିକ୍ ଖାନ୍ତି?
ନାଇଁ ମ୍ୟାଡ଼ାମ୍ ଏମିତି ଦିଟା ଦିନ ଯେମିତି କିି ମଣ୍ଡେ ହେଲା ଟ୍ୟୁଜଡେ ହେଲା। ସେ ଦିନ୍- ଦୁଇ ଦିନ ହିଁ ଯାହା ବିନା ପିଆଜ ଟିକେ ଖାଏ ନହେଲେ ବାକି ଦିନରେ ଖାଏ।
ଆଚ୍ଛା ଆଚ୍ଛା। ଆଉ ୱିଦାଉଟ୍ ଓନିଅନ୍, ଗାର୍ଲିକ୍ ରେ ମ୍ୟାଡ଼ାମ୍ ଆଉ ଆପଣ କଣ ଆଉ ରେସିପି ଏଇ ବନେଇକି ଖାଆନ୍ତି?
ବନେଇକି ମ୍ୟାାମ୍ ଏମିତି କହିବା ପାଇଁ ଗଲେ ମୁଁ ଅ- କଣ ଆମର ସୋୟାବିନ୍ ତରକାରୀ ବି ବନେଇଚି ପୋଟଳ ଆଳୁ ତରକାରୀ ବି ବନେଇଚି ଆଉ ଟମାଟ୍ ଖଟା ମ୍ୟାମ୍ ହେଇପାରିବ ଆରାମ୍ ସେ। ଆଉ ଭଜା ବି ହେଇପାରିବ ଆଉ ଡାଲ୍ମା ତ ହେଲା ଆମର।
ୱିଦାଉଟ୍ ଓନିଅନ୍, ଗାର୍ଲିକ ଯଦି ବନଉଚନ୍ତି ମ୍ୟାଡ଼ାମ୍ ତାହେଲେ ମସଲା କଣ ପଡ଼ିବ ଯେତେବେଳେ ବିନା ଅ ମାନେ ପିଆଜ, ରସୁଣ ପଡୁନି ତାହେଲେ କୋଉ ମସଲା ପଡିବ ମ୍ୟାଡାମ୍?
ଏମିତି ରେ ଆପ୍ ଆପଣ ମାନେ ଯୋଉ ମସଲା ଇଏ କରିବା ପାଇଁ ଆପଣ ଟମାଟ୍ ନେଇପାରିବେ ଅଦା ନେଇପାରିବେ କଞ୍ଚାଲଙ୍କା ନେଇପାରିବେ ତାକୁ ଯଦି ଆପଣ ଗ୍ରାଇଣ୍ଡର ରେ କରିଦଉଚନ୍ତି ସେ ବି ସେଇ ଟାଇପ୍ ର ପେଷ୍ଟ୍ ହିଁ ହେଇଯିବ। ତ ଆପଣଙ୍କ ଗ୍ରେଭି ପାଇଁ ଆଉ ପିଆଜ ରସୁଣ ପକେଇବା କିଛି ଦରକାର୍ ନାହିଁ। ମନେକର ଯିଏ ଯଦି ଖାଉନି ୱିଦାଉଟ୍ ମାନେ ସବୁବେଳେ ବିନା ପିଆଜ ତ ସେ ଏଇ ଟାଇପ୍ ର ହିଁ ମସଲା କରିକି ସବୁ ଯେମିତି ଆମର ପୋଟଳ ଇ ଫ୍ରାଏ ହବ ଆଳୁ ଯେମିତି ହବ ସେଇ ହିସାବରେ କରିପାରିବ ଖାଲି ସେ ମସଲାଟାରେ ଯୋଉ ପିଆଜ ରସୁଣ ପଡୁଚି ତା ଜାଗାରେ ଆମେ ଟମାଟ ଅଦା ଆଉ କଞ୍ଚା ଲଙ୍କା ନେଇପାରିବା।
ଆଚ୍ଛା ତା ବାଦ ଆଉ ଗୁଣ୍ଡ ମସଲା ଯା
ହଁ ଗୁଣ୍ଡ ମସଲା ତ ଏବେ ଗୋଟେ ପଳେଇ ଆସୁଚି ନା ଆଉ ଉଇଡାଉଟ ଓନିଅନ ଇଏ ବାଲା। ତ ସେଇଟା ଆପଣ ରଖିପାରିବେ ଆରାମ ସେ ଯଦି ଆପଣଙ୍କୁ ଟେଷ୍ଟ ଭଲ ନ ଲାଗୁଚି। ଟିକେ ଉପରେ ସେଟା ୟୁଜ୍ କରିକି ଖାଇ ପାରିବେ।
ଆଚ୍ଛା ଏମିତି ମାଡାମ ଉଇଡାଉଟ ଓନିଅନ ଗାଲିକିରେ ବି ମସଲା ଆସୁଚି।
ଆଜ୍ଞା ଆଜ୍ଞା ଗୋଟେ କରି ପାଉଡର ଆସୁଚି ମାଡାମ।
ଆପଣ ଟ୍ରାଏ କରିଚନ୍ତି କେବେ।
ହଁ ହଁ ରେଗୁଲାର ରେ ଅଛି ସେଟା ମୋ ପାଖରେ ସବୁବେଳେ।
ଆଚ୍ଛା ଆଚ୍ଛା ଠିକ୍ ଅଛି ମୁଁ ଏବେ ତ ନେକ୍ସ ଟାଇମ ଟ୍ରାଏ କରିବି କିଛି ଆମର ଉଁ ଅକେଜନ ରେ। ତ ମୁଁ ସେ ଉଇଡାଉଟ ଓନିଅନ ଗାର୍ଲିକ ରେ ଦେଖିଆ ଟ୍ରାଏ କରେ କେମତି ଟେଷ୍ଟ ହୁଏ।
ତୁ ଓଡିଆ ଆମେ ଇଏ ତ ପ୍ରାୟ ଟାଇମ ଆମର ସବୁ ପଡେ ମାନେ ପର୍ବପର୍ବାଣି କେବେ ସଂକ୍ରାନ୍ତି ହେଇଗଲା। ତ ସେଇ ଟାଇମ ରେ ମତେ ଲାଗେ ଘରେ ସମସ୍ତେ କୁହନ୍ତି ନା ବିନା ପିଆଜ ଟିକେ ହବ ବୋଲି। ତ ସେଇ ଟାଇମ୍ ଦିନ ମାନଙ୍କରେ ଆପଣ ଏ ସବୁ ଟ୍ରାଏ କରିକି ଖାଇପାରିବେ। ଟମାଟ ଖଟା ରେ ତ ପିଆଜ ଦରକାର ନାହିଁ ଟମାଟ ଖଟା ବି ହେଇଯିବ। ଆଉ ଏମ ଯେମତି ଆପଣଙ୍କଁ ରେସିପି କହିଲି ସେଇ ଟାଇମ ରେ ଆପଣ କୋବି ହେଲା ପୋଟଳ ହେଲା ପନିର ହେଲା। ଆଉ ଆପଣଙ୍କର ସୋୟାବିନ୍ ହେଇଗଲା ସେଇ ଟାଇପ ର ବନେଇ
ଟମାଟ ଖଟାରେ ମାଡାମ୍ ଆପଣ ଚିନି ପକାନ୍ତି ନା ଗୁଡ଼ ପକାନ୍ତି?
ହଁ ମ୍ୟାମ୍ ଗୁଡ ହିଁ ପକାଏ ବଟ ବହୁତ ମିଠା ମତେ ଭଲ ଲାଗେନି ତ ଟିକେ ବାଲାନ୍ସ ରଖିବା ପାଇଁ ରାଗ ବି ଲାଗୁଥିବ। ଆଉ ଟିକେ ମିଠା ବି ଥିବ ବାସ୍ ସ୍ଲାଏଡ଼ ମାନେ ବେଶୀ ପକାଏନି ମୁଁ।
ତାହେଲେ ଆପଣ ରାଗ ପାଇଁ କଣ ଶୁଖିଲା ଲଙ୍କା ନା କଞ୍ଚା ଲଙ୍କା ବ୍ୟବହାର କରନ୍ତି।
ଆଁ ମୁଁ ଯେତବଳେ ଆମର ଟମାଟ ଖଟା ହୁଏ ମାଡାମ। ଏମତି ତେଲରେ ଟମାଟ ଫମାଟ ପକେଇଦେଲି ଲୁଣ ଲଙ୍କା ହଳଦୀ ଗୁଣ୍ଡ ପକେଇଦେଲି। ଯଉ ଯେତବଳେ ତାକୁ ପାଣି ଟିକେ ବାହାରି ଆସେନା ଟମାଟ ରେ ସେଇ ଟାଇମିଙ୍ଗ ରେ ଆପଣ କଣ କରିବେ ନା ଅଦା ଆଉ କଞ୍ଚା ଲଙ୍କା ଛେଚିକି ରଖିଥିବେ ତା ଉପରେ ପକେଇଦବେ। ତ ତାର ଟେଷ୍ଟ ଟା ମ୍ୟାମ ଦେଖିବେ ବହୁତ ହି ବଢିଆ ଆସିବ। ଆଉ ତାପରେ ଯେତବଳେ ପୁରା ମାସ ହେଇଯିବ ଆମର ଟମାଟ ସେଇ ଟାଇମରେ ସେ ଟାଇମରେ ଆପଣ ଆପଣଙ୍କ ମାନେ ମିଠା ମାନେ ଟେଷ୍ଟ ହିସାବରେ ଅଳ୍ପ ଟିକେ ଚିନି ପକେଇବେ ଯୋଉଟା କି ତାର ବାଲାନ୍ସ ହେଇକି ରହିବ କି ଲୁଣ ବି ଠିକ ଥିବ। ଆପଣଙ୍କ ରାଗ ବି ଠିକ୍ ଥିବ ଆଉ ଆମର ମିଠା ବି ଠିକ ରହିବ। ବେଶୀ ମିଠା ଲାଗିବନି ଯୋଉଟା ଆମର ଭୋଜି ଭୋଜି ଟାଇମିଙ୍ଗ ରେ ପୁରା କରନ୍ତି। ବହୁତ ହି ମିଠା କରିଦିଅନ୍ତି ସେଇଟା ଗୋଟେ ଏତେ ମତେ ଭଲ ଲାଗେନି। ତ ମୁଁ ଏଇ ଟାଇପ ର ହିଁ କରିକି ଖାଏ।
ଆଚ୍ଛା ମ୍ୟାଡାମ ମୁଁ ଗୋଟେ କଥା ଜାଣିବାକୁ ଚାହୁଁଥିଲି ମୋର ଗୋଟେ ଭାଇ ଅଛି ସେ ବିଟେକ କରୁଚି ତ ସିଏ ମ୍ ବିଟେକ୍ କରିଦେଇଚି କିନ୍ତୁ ସେ କହିବା କଥା କି ତାକୁ ସେମିତି କିଛି ଜବ ଅଫର ଆସୁନି ତେଣୁ ମ୍ୟାଡାମ ବିଟେକ କରିସାରିଲା ପରେ ଓଡିସ ସା ରେ ସେମିତି କିଛି ଫ୍ୟାସିଲିଟି ଅଛି ଯଉଟାକି ସେ ସେଇ ଫିଲ୍ଡରେ ଜବ କରିପାରିବ?
ଆ ମ୍ୟାାମ ଦେଖନ୍ତୁ ବିଟେକ ପ ବିଟେକ ରେ ବହୁତ ସାରା ବ୍ରାଞ୍ଚେ ମାନେ ବ୍ରାଞ୍ଚ ଅଛି। ଷ୍ଟ୍ରିମ ଅଛି ତ ସେ କୋଉ ଷ୍ଟ୍ରିମ ରେ କରିଚି ମ୍ୟାମ?
ଆ ମ୍ୟାଡାମ ଦେଖନ୍ତୁ ସେ ଅ ଯେହେତୁ ପଢାପଢି ଠିକ ସେ କରେନି ତେଣୁ ମୁଁ ଜାଣିବାରେ ସେ ନିଜେ ହିଁ ସବଜେକ୍ଟ ତାର କ୍ଳିଅର ନଥିଲା ସେ ଫାଷ୍ଟେ କଣ ଆ ମେକାନିକାଲ ନେଇଥିଲା ଆ ଆ ମ୍ ପରେ କିନ୍ତୁ ଯେତେବେଳେ ସେ ଏକ୍ଜାମ ଦବାକୁ ଯାଉଚି ଇଲେଟ୍ରିକାଲ। ତେଣୁ ସେ ନିଜେ ବି ତ କୋଉ ସବଜେକ୍ଟ କ୍ଳିଅର ନଥିଲା ବଟ ଯାହା ବି ହଉ ମାଡାମ ମୁଁ ଏବେ ଯାହା ପରେ ଯାଣିଲି ତାର ଉଁ ମେକାନିକାଲରେ ହିଁ ସେ କ୍ଳିଅର କରିଚି ତାର କମ୍ପ୍ଲିଟ କରିଚି କୋର୍ଷ।
ଆଚ୍ଛା ମାନେ ସେ ମେକାନିକାଲ ରେ କରିଚନ୍ତି ଆଚ୍ଛା। ମ୍ୟାମ୍ ଦେଖନ୍ତୁ ମାନେ କଣ ସେ ପ୍ରାଇଭେଟ ରେ ପଢୁଥିଲା ନା ମ୍ୟାମ ଗମେଣ୍ଟରେ ପଢୁଥିଲା?
ନାହିଁ ନାହିଁ ମ୍ୟାଡ଼ାମ ସେ ପ୍ରାଇଭେଟରେ ପଢୁଥିଲା ଆଉ ବେଶୀ ବି ସେମିତି କ୍ଲାସ୍ କ୍ଲାସ୍ ସେତ କରନି କେବଳ ଓନଲି ଏକ୍ଜାମ୍ ପାଇଁ ଯାଏ। ଅ ମୁଁ ତା
ମାନେଙ୍କରେ କ୍ୟାମ୍ପସ ଦିଏ ଯଦି ବି ତାର କ୍ୟାମ୍ପସ କୌଣସି କିଛି ନ ହେଇଚି ଆଉ ସେ ମେକାନିକାଲରେ କରିଚନ୍ତି ଓଡ଼ିଶାରେ ତ ଆମର ବହୁତ ସାରା ପ୍ଲାଣ୍ଟ ଅଛି ବହୁତ କଂଷ୍ଟ୍ରକ୍ସନ କମ୍ପାନୀ ବି ବି ହେଇଗଲେଣି ପ୍ରାଇଭେଟରେ ବି ବହୁତ ଭଲ ଭଲ କନଷ୍ଟ୍ରକ୍ସନ କମ୍ପାନୀ ଅଛନ୍ତି ସେଠି ଆପଣଙ୍କର ସିଭିଲ ଏ ଯୋଉ ଆମର କଣ ଏଟା ସାଇଡ ଇଞ୍ଜିନିୟର ପାଇଁ ବି ପିଲାଙ୍କୁ ନଉଚନ୍ତି। ଆଉ ପ୍ଲାଣ୍ଟ ଏରିଆ ମାନଙ୍କରେ ଯାଇକି ଟ୍ରାଏ କରିପାରିବା ମ୍ୟାମ୍। ଅ ସେଠି ବି ତାଙ୍କର ହେଇଯିବ ଯଦି ତାଙ୍କର ନ ହଉଚି ଦେନ ଅ ଗୋଟେ କୋର୍ଷ ଅଛି ମ୍ୟାଡ଼ାମ ଅଟୋମେସନ ଉପରେ ଯୋଉଟା କି ଏବେ ବହୁତ ଯେମିତି ଆମର ଆଇଟି ରେ ୟା ମାନେ ଆଇଟି କୋର୍ଷେସେ ବହୁତ ସାରା ଥାଏ ସେମିତି ଆମର ଇଲେକ୍ଟ୍ରିକାଲ ମେକାନିକାଲ ମାନଙ୍କ ପାଇଁ ଗୋଟେ ଅଟୋମେସନ ସବଜେକ୍ଟ ଅ ଗୋଟେ ଥାଏ ଆଉ ଗୋଟେ ହଉଚି ଇଣ୍ଡଷ୍ଟ୍ ଚନ ଟ୍ରେନିଂ ସେ ଦିଟା ଟ୍ରେନିଂ ପିଲାମାନେ କଣ କରନ୍ତି ନା ବିଟେକ୍ ପରେ ଆ ବିଟେକ୍ ପରେ ଆ ଏଠି ଆମର ଭୁବନେଶ୍ୱରରେ ଗୋଟେ ଗମେଣ୍ଟ ର ଇଏ ବି ଅଛି ଟୁଲ ସେଣ୍ଟରେ ଟେ ସେଠି ଯାଇକି ସେମାନେ ସେଟା ଅ ମାନେ କା କ୍ରାସ୍ ପୋର୍ସ ଟାଇପ ର ମାନେ ସିକ୍ସି ମଂଥ ଟାଇପ ର ସେମାନେ ଯାଇକି କୋର୍ସ୍ କରନ୍ତି। ତାପରେ ପିଲାଙ୍କର ବହୁତ ଭଲ ଭଲ ଜାଗାରେ ସବୁ ପ୍ଲେସମେଣ୍ଟ ହେଇଚନ୍ତି।
ମ୍ୟାଡ଼ାମ ଜବ କଣ ସେମାନେ ଓଡ଼ିଶା ଭିତରେ ପାଆନ୍ତି ନା ଓଡ଼ିଶା ବାହାରେ ମ୍ୟାଡ଼ାମ ଯିବାକୁ ପଡ଼େ ଜବ ପାଇଁ?
ଆ ମ୍ୟାମ ମାନେ ମୋ ଏକ୍ସପେରିଏନ୍ସରୁ ମୁଁ ଯାହା କହିବି ମ୍ୟାମ ଦେଖନ୍ତୁ ଓଡ଼ିଶାରେ ଟିକେ ସେତିକିଟା ମାନେ ଫ୍ରେସର ପିଲାମାନଙ୍କ ପାଇଁ ଖାସ କରି ବି ଟେକ ଆଉ ଇଲେକ୍ଟ୍ରିକାଲ ଆଉ ମେକାଲି ମାନଙ୍କୁ ମେକାନିକାଲ ପିଲାଙ୍କ ପାଇଁ ଏତେ ସାରା ସ୍କୋପ ନାହିଁ। ଏଠି ସମସ୍ତେ ଏକ୍ସପେରିଏନ୍ସ ଖୋଜୁଚନ୍ତି। ତ ଯଦି ତାଙ୍କୁ ଗ୍ରୋଥ କରିବାର ଅଛି ସେଇ ଲାଇନଙ୍ଗ ରେ ସେମାନେ ଫାଷ୍ଟ ଜବ୍ ପାଇଁ ବାହାରକୁ ଯାଆନ୍ତୁ ଗୋଟେ ବର୍ଷ ଏକ୍ସପେରିଏନ୍ସ କରନ୍ତୁ ଦେନ ରିଟନ୍ କରନ୍ତୁ ଓଡ଼ିଶାରେ ବହୁ ଭଲ ପେକେଜ୍ ରେ ଏଇ ଓଡ଼ିଶାରେ ତାଙ୍କର ହେଇଯିବ କିନ୍ତୁ ଟିକେ ଗୋଟେ ବର୍ଷ ରହିବାକୁ ପଡ଼ିବ। ବାହାର
ମ୍ୟାଡ଼ାମ୍ ଆକଚୁଲି ସେଇଥିପାଇଁ କି ନା ସେ ବେ ବାହାରକୁ ଯିବାକୁ ଚାହୁଁନି କାହିଁକି ନା ସେ ବାହାରେ ଜବ୍ କରିବାକୁ ଚାହୁଁନି ସେଥିପାଇଁ କି ସେ ଏବେ ଯେହେତୁ ବିଟେକ ପଢୁଥିଲା କିନ୍ତୁ ଏବେ ସେ ଅଲଗା ସେକ୍ଟର ରେ ଜବ ଖୋଜିବାରେ ଲାଗୁଚି। ତ ମ୍ୟାଡ଼ାମ ଏଇ ସିଚୁଏସନ ରେ ତାହେଲେ କୋଉ ସେକ୍ଟରରେ ଭାବୁଚନ୍ତି ଆପ ଆପଣ ଜବ୍ କଲେ ତାକୁ ଠିକ ରହିବ ବୋଲି।
ଆଚ୍ଛା। ଯଦି ସେ ଅ ତାକୁ ତାଙ୍କଠୁ ମ୍ୟାମ ଗୋଟେ ଜିନିଷ ଆପଣ କ୍ଲିୟର ହୁଅନ୍ତୁ ସେ ଟୋଟାଲ ମେକାନିକାଲ୍ ଫିଲ୍ଡ ଉପରେ ଜ ବ୍ କରିବା ପାଇଁ ଚାହୁଁନାହାନ୍ତି ନା ବାହାରେ ଜବ୍ କରିବା ପାଇଁ ଚାହୁଁନାହାନ୍ତି।
ଆ ବାହାରେ ବାହାରେ ଯିବା ପାଇଁ ସେ ଚାହୁଁନାହାନ୍ତି ତ ସେଇଟା ହିଁ କଥା।
ତ ତାଙ୍କୁ ମେ ବି ଏ କାହିଁକି ନା ମୁଁ ବି ବୋହୁତ ଦେଖିଚୀ ପିଲାମାନେ କଣ କରନ୍ତି ନା। ସେମାନେ ମେକାନିକାଲ୍ ଫିଲ୍ଡ ନେଇ ଯାଆନ୍ତି କିନ୍ତୁ ପରେ ସେ ଯେତେବେଳେ ଜାଣନ୍ତି କି ପୁରା ଫିଲ୍ଡ ଉପରେ କାମ। କାହିଁକି ନା ମେକାନିକାଲ ଆଉ ସିଭିଲ୍ ଏଇ ଦିଟା ଏମିତି ଯାକ ଷ୍ଟ୍ରିମ୍ ପୁରା ଆପଣଙ୍କର ଫିଲ୍ଡ ଉ ପରେ କାମ ରହିବ। ଯଦି ସେ ନେଇ ଯାଇଥିବେ ପରେ ବୁଝିବେ କି ମତେ ପୁରା ଫିଲ୍ଡ ଉପରେ କାମ କରିବାକୁ ପଡିବ। ତ ସେଇ ଟାଇମରେ ପିଲା ଟିକେ ପଛ ଘୁଞ୍ଚା ଦିଅନ୍ତି। ପିଲା ସାଙ୍ଗେ ସାଙ୍ଗେ ସୁଇଚ୍ କରନ୍ତି କି ଆମେ ଆଇଟି କୋର୍ଷ କରିକି ଆ ଇଟି ଆଡକୁ ଯିବୁ ତ ଯଦି ସେମିତି ସିଚୁଏସନ ତାର ଥିବ ତାହେଲେ ଏବେ ବୋହୁତ ସାରା ଆଇ
କଥାବାର୍ତରୁ ଫିଲ୍ ହୋଉଚି, ଯେ ସେ ଆ ଟିକେ ବୋହୁତ ମେଣ୍ଟେନ କରି ରହେନା। ତ ମତେ ଲାଗୁନି ସେ ଫିଲ୍ଡ ରେ ଯାଇକି ଏମିତି କାମ କରିବ।
ଯଦି ସେ ମେକାନିକାଲ୍ କରିଛନ୍ତି ଫିଲ୍ଡରେ କରିବା ପାଇଁ ଚାହୁଁନାହାନ୍ତି। ତ ବୋହୁତ ଦିନ ଘରେ ବସିକି ଗ୍ୟାପ୍ ଟାକୁ ମାନେ ବଢେଇବା ଅପେକ୍ଷା ଏବେଠୁ ବୋହୁତ ସାରା ଆଇ ଟି କୋର୍ସେସ ସବୁ ଅଛି ମାନେ ହେଇଗଲାଣି। ତାଙ୍କୁ କୁହନ୍ତୁ ଗୋଟେ ଆଇଟି କୋର୍ସ ଜ‌ଏନ୍ କରିବ। ସେଥିରେ ଆମର କ୍ଲାଉଡ ଉପରେ ଯାଇପାରିବ। ଡେଟାଲିନିସ୍ ରେ ଏବେ ବୋହୁତ ପିକରେ ଚାଲିଚି। ଅ ଡାଟା ଇଞ୍ଜିନିୟରି ବି ବୋହୁତ ପିକ୍ ରେ ଚାଲିଚି। ତ ସେଇ ଟାଇପର ଜିନିଷ ସେମାନେ ଯାଆନ୍ତୁ ଯାଇକି ସେଟା ଜଏନ କରିକି ସେଥିରେ କଲେ ବି ସେଥିରେ ବି ବୋହୁତ ଭଲ ପ୍ୟାକେଜ ତାଙ୍କୁ ଭୁବନେଶ୍ୱର୍ ଭିତରେ ଯାଇ ଆମର ଯୋଉଁ ଇନ୍ଫୋସିସ ଟିସିଏସ ଏବେ ତ ବହୁତ ସାରା ଆଇଟି ଇଏ ହେଇଗଲାଣି। ସେଇମାନଙ୍କରେ ମିଳିଯିବ କ୍ୟାମ୍ପସ
ଥ୍ୟାଙ୍କ ୟୁ ମ୍ୟାଡମ୍ ଆପଣ ବୋହୁତ ସାରା ମତେ ସଜେସନ ଦେଲେ ଆଉ ମୁଁ ଏଇ ବିଷ ୟରେ ଜାଣିପାରିଲି। ମତେ ମୁଁ ନିହାତି ମୋ ଭାଇ ସହିତ ଏ ବିଷୟରେ ଡିସକସନ କରି ମ ତେ ଲାଗୁଚି ଏଇଟା ତାହା ପାଇଁ ଏଇଟା ନିହାତି ବେନିଫିଟ ରହିବ।
ଆଜ୍ଞା ଆଜ୍ଞା ମ୍ୟାଡମ ଆପଣଙ୍କ ସହ କଥା ହେଇକି ମ-ମତେ ଭଲ ଲାଗିଲା। କି ଯାହା ହୋଉ ମୁଁ କିଛି ଇନଫର୍ମସନ ଦେଇପାରିଲି ଆ ପଣଙ୍କୁ ସେଥିପାଇଁ ବି ମତେ ବି ବୋହୁତ ଭଲ ଲାଗିଲା। ଆପଣଙ୍କୁ ବି ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ ମ୍ୟାମ୍।
ଆଜ୍ଞା ମ୍ୟାଡମ୍।